କଣ କରୁଛ ଅଶ୍ମିିନ୍?
ହୁଁ ଏଇ ପିଉଥିଲି ଗୋଟେ ଚାଟେ। ଚା ନୁହଁ ତ ଏଇଟା କାଢା ଟାଇପ୍ ର।
ଥଣ୍ଡା ଧରିଛି କି?
ହୁଁ, ହୁଁ।
ଓହୋ, ଦେହ ଭଲ ନାଇଁ ତାହେଲେ? ଆଜି ବର୍ଷା ହେ ଆଜି ଯୋଉ ବର୍ଷାରେ ତିନ୍ତି ତିନ୍ତି ଯାଇନ ନା?
ହଁ ବର୍ଷ ରେ ଗଲାବେଳେ ତ ଉଦା ହେଇକି ଯାଇଥିଲି। ମୋର ଥଣ୍ଡା ହେଲାଣି ବୋଧେ ତିନି ଦିନ ହେଲାଣି ମାନେ ଜୋରସେ ପୁରା ମୁଣ୍ଡ ଫୁଣ୍ଡ ବିନ୍ଧା ହଉଥିଲା। ମେଡ଼ିସିନ୍ କାଲି ଖାଇଥିଲି।
ହୁଁ।
ଜି-ଆଜି ଆଉ ଖାଇବାକୁ ଭୁଲି ଯାଇଛି। ଖାଲି ପେଟରେ ଖାଇବାର ଥିଲା ନା ମୁଁ ମନେ ନାହିଁ ଖାଇନି।
ହୁଁ, ତାହେଲେ ଖାଇବା ପର ମେଡିସିନ୍ ବି ଖାଇବନି ତାହେଲେ?
ନା।
ହଁ, ହଁ ତାହେଲେ ଗୋଟେ ସୋରିଷ ତେଲ ଗରମ କରି ଘଷି ଦେଲଣି ଟିକେ ପାଦରେ।
ହଁ ଯେ ଯୋଭଳିଆ ଗରମ ହଉଛି ଏ ସୋରିଷ ତେଲ ଘଷିଲେ ଆହୁରି ଗରମ ଲାଗିବ।
ନା ଆଜି କଣ ଗରମ ହଉଛି ଏତେଟା।
ହଁ ଯେ ହେଲେ ଆମ ରୁମ୍ ଯୋଉ ଭଳିଆ ବିନା ଫ୍ୟାନ୍ ରେ ରହି ହଉନି।
ଓହୋ! ତାହେଲେ ଯେତେବେଳେ ଏ ଅଧିକ ଗରମ ହଉଛି ତୋମେ କଣ କରୁଛ?
ଅଧିକ ଗରମ ହେଲେ ସେଇ ଫ୍ୟାନ୍ ଲଗେଇ ଶୁଉଛି ଆଉ କଣ କରିବି।
ଓହୋ, ଅଫିସ୍ ଫଫିସ୍ ତ ଏସିି ଫେଶି ଥିବ କଥିବ ନାଇଁ?
ହଁ।
ସେଠି ଟେନସନୂ ନାହିଁ, ଏଇଠି ଆଉ ରୁମ୍ ର।
ହୁଁ, ନା କିଛି ଗୋଟେ ଧର ରୋଷେଇ ଫୋଷେଇ କରିକି କଣ କରିକି ଆସିଲେ ଆଇ ସିଏ ମାନେ ଥଣ୍ଡା ହବ। କମ୍ ହଉନି ଗରମ ଲାଗୁଛି କିନ୍ତୁ।
ଉଁ, ହୁଁ।
ଏମତି ଟିକେ ସମୟ ବସିଗଲେ ତାପରେ ଥଣ୍ଡା ହେଇଯିବ ଆଉ।
ହୁଁ, ତୋମେ କେତେ ଜଣ ଅଛ ରୁମ୍ ରେ?
ମୁଁ ଏବେ ଏକା ରହୁଛି ବା। ଆଗରୁ ମୁଁ ଥିଲି ଏଇଠି ପଳେ, ଏବେ ଆସିଛି ରୁମ୍ କୁ ପନ୍ଦର ଦିନ ଭଳିଆ ହବ।
ହୁଁ, ହୁଁ ଆଉ ପିଲା ଆସିବେ ନା ଏକୁଟିଆ ତୋମେ ରହିବ?
ନାଇଁ ଏକା ହିଁ ଅଛି।
ହୁଁ, ହୁଁ।
ଆଉ ମୁଁ ଫାଷ୍ଟ ଥିଲି ହଷ୍ଟେଲ୍ ରେ।
ହୁଁ।
ସେଠୁ ଏଇ ପନ୍ଦର ଦିନ ହବ ରୁମ୍ ଚେଞ୍ଜ କରିଛି ଆଉ।
ଓ ହଁ, ରୁମ୍ ଚେଞ୍ଜ କଲ ଯେ ସେଇ ରୁମ୍ ରେ ଗୋଟେ ରୁମ୍ କେତେ ଟଙ୍କା ନଉଛ
ମେସି, ଗୋଟେ ରୁମ୍, ସେଟା ଛୋଟ ରୁମ୍ ଟା ଅଢ଼େଇ ହଜାରେ। ଉପର।
ତାହେଲେ ଏଇ ଜଣେ ରହିପାରିବ?
ହଁ ଜଣେ ହିଁ, ତାର ସବୁ ଯାହା ବି ଜିନିଷ ଷ ଆଉ ନିଜେ ଡ୍ରେସ୍ ଫ୍ରେସ୍ ସବୁ ରଖିକି ଜଣେ ହିଁ ରହିବ ଆଉ। ଦି ଜଣ ବି ରହିପାରିବେ।
ହେଲେ ଜଣ ପାଇଁ ପୁରା ମାନେ
କଣ ଠିକ ଅ ହଉ ଖାଇଲ କଁ।
ଖାଇଲି ରୁଟି ଆଉ ଭଜା
ହୁଁ ହୁଁ ଆଉ ଆମେ କଥା ହଉଥିଲେ ଭୋଜି କଥା କଣ କଲ ହୁଁ।
ହଁ ହଁ କରିବା କେବେ ଚାଲୁ ନ।
ତମେ ଆସିବ କେବେ ଘରକୁ।
ଘରକୁ ସେମିତି ଏବେ କିଛି ନାହିଁ ଯାଇନି। ଆଉ ଯଦି କେବେ ଫିଷ୍ଟ କରିବା ଯିବି ସେଥିରେ କଁ ଅଛି।
ଉଁ ହୁଁ।
ଭୋଜି କଲେ ଯିବା ଆଉ।
ମୁଁ ଭାବୁଛି ଆମର ଯୋଉ ପୁରୁଣା ଗ୍ରୁପ ରେ କିଏ ଥିବ ନଥିବେ।
ହୁଁ।
ନୂଆ ଗ୍ରୁପ ଗୋଟେ କରିକି। ସମସ୍ତଙ୍କ ସହିତ ହୁଁ। କଥା ହେଇକି ଗୋଟେ ଫାଇନାଲ କରିବା ତ କିଏ କୋଉଠି ଅଛନ୍ତି ତ ତା ଠିକ୍ ନାହିଁ ନା।
ହୁଁ ହୁଁ।
କିଏ କୋଉଠି ବାହାରେ ଅଛି କିଏ। ଓଡ଼ିଶାରେ ନାହିଁ କି ଅଛି।
ହଉ ପୁରୁଣା ଗ୍ରୁପରେ ସମସ୍ତେ ହିଁ ଅଛନ୍ତି।
ହୁଁ ଅଶ୍ମିତା ଗୋଟେ କଥା ଜାଣିଛ ନା ମୁଁ ଯାଇିଥିଲି ଥରେ ବାହାରକୁ। ଆଉ ଏମିତି ମଧ୍ୟପ୍ରଦେଶ ବୁଲିବାକୁ ଉଜ୍ଜୟନ। କଁ କହିଲୁ ଆମ ଓଡିଆ ଭାଷା କୁ ବହୁତ ମାନେ ଭଲ ପାଉଛନ୍ତି ଜାଣିଛ ନା।
କୋଉଠି ମଧ୍ୟ ମଧ୍ୟ ପ୍ରଦେଶ।
ହଁ। ଗୋଟେ ସ୍କୁଲ ର ହେଡମାଷ୍ଟର।
ହୁଁ।
କଣ କରୁଛନ୍ତି ସେ ଭାରି ଇଚ୍ଛା ତାଙ୍କର ସେ ଓଡିଆ ସିଖିଥାନ୍ତେ। ଆସିଥିଲେ ପୁରୀ ସେ ଟ୍ରେନରେ ଆମେ ଆସିଥିଲୁ ସେ କଥା ହଉଥିଲୁ। କହିଲେ ମୋର ଭାରି ଇଚ୍ଛା ଓଡିଆ ଶିଖିବାକୁ।
ହୁଁ ହୁଁ ଓଡ଼ିଆ ଶିଖିବାକୁ ଆମର ପୁରା ଭାରି ଇଚ୍ଛା। ମାନେ ଅଲଗା ଭାଷା ଶିଖିବାକୁ।
ହୁଁ।
ମାନେ କଣ କହିଲ ଆମ ଭାଷା ଆମ ପାଇଁ ବହୁତ ମହାନ ହେଲେ କଁ ହବ କହିଲ। ସବୁ ଭାଷା ଶିଖିବା ଦରକାର ଆମେ ଯେହେତୁ ଗୋଟେ ବାହାରେ କାମ କରିବା। ସେଥିରେ ସମସ୍ତ ଭାଷା ସିନା ଶିଖିଥିଲେ ବୁଝିଥିଲେ। ପାଇଲେ ହିଁ କଁ କଥା ହେବା।
ହୁଁ। ସବୁ ଭାଷା ତାହେଲେ ମୋତେ ଜାଣିବା ଜରୁରୀ।
ହୁଁ ତମେ କଣ କଣ ଭାଷା ଶିଖିଛ।
ମୁଁ ଶିଖିଛି ହିନ୍ଦୀ ଶିଖିଛି।
ହୁଁ।
ହିନ୍ଦୀ ମାନେ ଶିଖିଛି ମାନେ ଭଲସେ ଶିଖିନି ହେଲେ। କହିପାରିବି ଆଉ ଟିକେ ଟିକେ ଆଉ ମାନେ କହିପାରିବି ହେଲେ ହେଲେ ଭଲସେ ସି ଶିଖିନି ହଁ ମାନେ ଭଲସେ ଶିଖିନି।
ହୁଁ।
ହିନ୍ଦୀ ଜଦି ଜାଣିଥିବା ଆମେ କଟି ଯାଇଥିଲୁ ଗୋଟେ ଜାଗାରୁ।
ହୁଁ।
ତମେ ଏବେ ଆସିଥିଲ ନା କଣ ନା ନାଁ ଆସିନଥିଲ।
ଆଉ ଏବେ ତ ଏଇଠି ଆସିଲା ପରେ ଟିକେ ଟିକେ ହିନ୍ଦୀ
ଏବେ କୋଉ ଭାଷାରେ କାମ କରୁ
ଏବେ ତ ପୁରା ଓଡିଆ ସେଠ ହିନ୍ଦୀ ହିଁ ନାହିଁ। ଆଉ ଇଂଲିଶ ତ ଛାଡ ଜିରୋ ଆଉ।
ଇଙ୍ଗଲିସ ନାଇଁ ସବୁ ଭାଷା ରଖିଥାଏ ଆଉ ଗୋଟେ ଏବେ ମୁଁ କଣ କନି ମୁଁ ଯୋଉ ଦେଇନାହିଁ ନା ଅଷ୍ଟ୍ରେଲିଆରେ ତା ସହିତ ମୁଁ ହିନ୍ଦୀ ଓଡ଼ିଆ ଇଂଲିଶ ପଛରେ କଥା ଅଭ୍ୟାସ ହୁଁ।
ହୁଁ ହଁ ଏମିତି ଗୋଟେ ଅଭ୍ୟାସ ହେଇଯିବ ଆଉ ଡେଲି ଡେଲି ଯା କଥା ହେଉଥିବ।
ରହିବା ବି ଦରକାର।
ହଁ। ଯାହା ହେଉ ତମ କଥା ହବ କିଏ ମିଳିଯାଇଛନ୍ତି ମତେ ଗୋଟେ ସେମିତି କିଏ ମିଳନ୍ତା ଯଦି ମୁଁ କଥା ହୁଅନ୍ତି ଡେଲି ଡେଲି।
ହୁଁ ସେ ମୋ ନିଜ ଦି ଏ ଫଟା ଦେଇନଥିଲି ନା ତମେ କହୁଥିଲ କି ତମେ ଇଏ।
ହୋଉ ହୋଉ।
ସେଇ ତାପରେ ସାର୍ ବି ଇଂଲିଶ ଟା ଦରକାର ଏଠି ଆମ ଏଠିକା ଇଂଲିଶ ଅଲଗା। ଅଷ୍ଟ୍ରେଲିଆରେ ଯୋଉ ଇଂଲିଶ ଟା ଟିକେ ଅଲଗା ବୁଝିଲ ନା। କହିବି ଯୋଉ କୁହନ୍ତି ପ୍ରାଞ୍ଜଳ ଭାବେ।
ସ୍ପୋକନ ଇଂଲିଶ ଶିଖିବା ଆହୁରି ଭଲ ମାନେ ସହଜ ଟିକେ ଆଉ।
ଏ ସବୁ ଜିନିଷ ଆଉ ଘରେ ସମସ୍ତେ ଭଲ ନା?
ମା ଦେହ ଖରାପ ହେଇଯାଇଥିଲା। ମୋ ଦାଦାଙ୍କର ବି ଆକସିଡେଣ୍ଟ ହେଇଥିଲା ଯାଇଥିଲି ଯାଇଥିଲି ଘରକୁ କିଛି ଦିନ ତଳେ।
ହଁ କହୁଥିଲ ତ ସେଦିନ ବି ଯାଇଥିଲ ବୋଲି। ଏଇନା ମୋର ଗୋଟେ ସାଙ୍ଗଠେ ଫୋନ କରିଥିଲେ ତା ଦେହଟା ଖରାପ
କଣ ହେଇଛି?
ଖରାପ କଁ ଏଇ ଯୋଉ କୁହନ୍ତି ନି କଣ ଖାଦ୍ୟ ଯୋଉ ବିଷ ହେଇଯାଏ ନା। ଫୂଡ଼ ପଇଜନିଂ ଏଇରା ହେଇଯାଇଛି।
କଣ ଖାଇଥିଲେ କି ସେ?
ହୁଁ ମୁଁ ଏପଟ ସେପଟ ଖାଇ ଦେଇଛି। ହେଇଯାଇଛି ଟାଉନ ମେଡିକାଲ କଣ କଲା କହିଲ? ସେଠି ବେଡ଼୍ ନାହିଁ କଣ କରିବି କହିଲ?
ଫେରେଇଦେଲା କି ଟାଉନ ରୁ?
ହୁଁ
ମାନେ ଟାଉନ ଫେରେଇଦେଲା।
ହଁ।
କଟକ ଯିବାକୁ ପଡିବ ନହଲେ ଆଉ ତ କୋଉଠି।
ହଁ ଆଉ ଗୋଟେ ଜିନିଷ ହେଲା କଟକ ଯଦି ଅ ସାଙ୍ଗେ ସାଙ୍ଗେ ସେଇ ଯୋଉ ଏଥିରେ ପଳେଇବ କୋଉଥିରେ କୁହନି ଯୋଉ ଅମୁଲାନ୍ସ ରେ ସାଙ୍ଗେ ସାଙ୍ଗେ ଆଡମିଟ କରିଦେବେ ଆଡମିସନ ଦେଇଦେବେ ଯଦି ତୁମେ ପଛରେ ଯିବ ସିଏ ପ୍ରୋବ୍ଲେମ କେବେ ଯାଇଛ ନା କଟକ ମେଡିକାଲ
ନା ଜାଯାଇନି
ହୁଁ ହୁଁ ଆମ ବାପାଙ୍କ ଦେହଥର ଯେତେବେଳେ ଖରାପ ଥିଲା ଏଠିକ ବୁଲି ବୁଲି ପୁରା ମୁଣ୍ଡ ଖରାପ ବାପାଙ୍କର ଯେତେବେଳେ ଦେହ ଖରାପ ଥିଲା
ହୁଁ
କଟକ ଟାଉନ ଛତିଆ ଆଉ ଗୋଟେ ବଡଚଣା ରେ ଥିଲା ଆଉ ଗୋଟେ ହଉଛି ଉ ଏଲ ବି ପ୍ରସାଦ ଆଉ ହଉଛି କଣ କହିଲ ଉ କିମ୍ସ ହେଲା ଆଉ ଛୋଟ ବଡ ଆଉ ତା ରହିଲେ ସବୁ ହଁ ଆଉ ଗୋଟେ ଯାଜପୁର ରୋଡ ଆଉ ଏତିକି ଜାଗା ଯାଇଛି
ମେଡିକଲ ଆ ଉପରେ ଇମୋସନାଲ ବହୁତ ଇଏ ଲାଗେ
ହୁଁ ହୁଁ ଭାରି ଟେନ୍ସନ କିନ୍ତୁ ମେଡିକାଲ ରେ
ହୁଁ
ହୁଁ ଭଲ ଭଲ ଓଡିଶାରେ ବହୁତ ଭଲ ଭଲ ମେଡିକାଲ ଅଛି ଭଲ ଭଲ ସୁବିଧା ବି ଅଛି
ହଁ ଯେ ସୁବିଧା ଅଛି ହେଲେ କଣ ମେଡିକାଲ ଯା ବିହେଲେ ଗୋଟେ କେମତି ଗୋଟେ ଅଯବ
ହଁ ହଁ ସେଠି ଲୋ ରୋଗୀମାନେ ଥିବେ ସିଏ ଯାହା ବି ହେଲେ କଷ୍ଟ ହଉ ହଉୁଠିୁ ଖାଇ ପାରିବୁନ କି ବସି ପାରିବୁନି
ମୁଁ ଯାଇଥିଲି ଯୋଉ ସୋ ମ୍ ଯାଇଥିଲି ସୋମ୍ ନା ଏମସ ଯାଇଥିଲି ଏସ ସିଜି କରିବାକୁ ଯୋଉ ଛାତି ମୋର ଅପୟନ ହୁଏ ସିଝ କରିବାକୁ ଯାଇଥିଲେ ଭାଇ କେତେ ଲୋକ ସେଠି ମୁଁ ଲୋକ ମାନଙ୍କୁ ଦେଖିକି ମାନେ କେମିତି ଗୋଟେ ମାନେ ଅଜୀବ ପ୍ରକାର ଲାଗିଲା ମତେ ପୁର ବାନ୍ତି ବାନ୍ତି କରିକି ପୁରା
ନା ସେଠି ଗୋଟେ କଣ କର ଗୋଟେ ଅଲଗା ପ୍ରକାର ବାସ୍ନା ଯୋଉ ତାପରେ ଜଣେ ଜଣଙ୍କ ଦେହରେ ଯାଏ ନା ଏ ଯୋଉ ମେଡିସିନ ବାସନା ହେଲା ତାପରେ ସେ ଗୋଟେ ଫିନାଇଲ ଟା ହା ଷ୍ଟ୍ରଙ୍ଗ ଟା ନା ସେଇ ସବୁ ଜିନିଷ ପାଇଁ
ହଁ
ସେଠି ବି ପୁଣି ମାନେ ଅଧିକ ଲୋକଙ୍କ ଲାଇନ ରେ ବହୁତ ଟାଇମ ଠିଆବାକୁ ପଡିବ ସେ ଲୋକଡା ସେ ଯୋଉ ଏମ୍ସ ହଁ
ହୁଁ ତ କେବେ ଯାଇ ନହିଁ ସମ
ବହୁତ ବୁଡ଼ ପୁରା ପୁରା ସକାଳୁ ସକାଳୁ ଛଅଟା ବେଳ କି ପାଞ୍ଚଟା ବେଳୁ ଯେ ଯାଇକି ପୁରା ଫାଷ୍ଟ ଲାଇନ ରେ ଠିଆଯାଇଥିବ ହଁ ତ ସିମାନେ ସିଜଲ୍ଦି ଆସିପାରିବ ଫାଷ୍ଟ ଟିକେଟ କରିଦେଲା ତାପରେ ତାର ଯୋଉଠି ଦେଖେଇ ବାର ଥିବ ସେଠି ଦେଖେଇଲା ଯୋଉଠି ଦେଖ ସେଇଠି ବି ଜଲ୍ଦି ହେଇଯିବ ମାନେ ଫାଷ୍ଟ ରେ ଥିବ ନା ଯୋଉମାନେ ଟିକେ ଲେଟରେ ଗଲେ ଠିଆ ହେଲେ ଆଉ, ପୁରା ଗୋଟେ ଦିନ, ଯିଏ ଯିବ ପୁରା ଗୋଟେ ଦିନ କାଟିକି ଆସିବ।
ହଁ ପା, ମେଡିକାଲ ମାନେ ଯଉଠିକି ଯାଅ, ଗୋଟେ ଦିନ, ଫାଷ୍ଟ ବା ଦେଖୁନା କଣ ମାନେ ସୁୁଗାର୍ ଟେଷ୍ଟ କରିବେ। ଏ ବି ପି ଟେଷ୍ଟ କରିବେ, ଏମିତି ଦୁନିଆଁ ଟେଷ୍ଟ ହୁଏ ସେଇଥି ପାଇଁ।
ମୁଁ ଖାଲି ଶୁଣୁନା, ଏସ୍ ଇ ଜି କରିବାକୁ ଯାଇଥିଲି, ଗୋଟେ ଦିନ ପଳେଇଲା ମୋର।
ହଁ ବା। ଯଦି ଏସିଜି କଲ ଯଦି ଗୋଟେ ଦିନ ପଡ଼ିଲେ, ତା ଦେଖେଇଥାନ୍ତ, ଇଏ କରିଥାନ୍ତ, ଆହୁରି କେତେ ସମୟ ଯାଇଥାନ୍ତା?
ହୁଁ, ନା ଯୋଉ ଏସିଜିି କଲି, ଡକ୍ଟରଙ୍କୁ ଦେଖେଇଲି।
ହୁଁ, ହଉ ମୁଁ ରଖୁଚି, ଆମେ ପରେ କଥା ହବା ଆଁ।
ହଉ ହଉ।
ଗୁଡ଼ ନାଇଟ୍। ଶୁଭ ରାତ୍ରି।
ଶୁଭ ରାତ୍ରି।